ହ୍ୟାଲୋ କନ୍ କରୁଚୁ?
ରୁଟି।
ରୁଟି କରୁଛୁ।
ହୁଁ।
କଣ ଖାଇଥିଲୁ?
ଉଁ ଆ ଡା-ଡାଲି ଭାତ। ସଲାଡ ପାପ ପଡ ସବୁ
ଓହୋ ଘରେ ସମସ୍ତେ କଣ କରୁଛନ୍ତି?
ସମସ୍ତେ ବିଜି ଅଛନ୍ତି ଟିକେ।
ହଁ ହ। ଆଉ ପଢାପଢି ସବୁ କେମିତି ଚାଲିଛି?
ଭଲ ଚାଲିଛି।
ତୋର ପରୀକ୍ଷା କେବେ?
ଆର ମାସ।
ହଁ ଆଉ କଣ କରୁଚୁ କି?
ହୁଁ ରୁଟି କରୁଛି।
ଟି ସହିତ ଆଉ କଣ ଲଗେଇକି
ଭଜା।
କି ଭଜା?
ପଟଡ଼।
ତୁ କରୁଛୁ ନା ମାମା କରିଛନ୍ତି।
ମୁଁ କରିଛି।
କେମିତି କରିଛୁ ଟିକେ ପୋଟଳ ଭଜା କହଣି?
ଆ ଫାଷ୍ଟ ତେଲ ପକେଇଲି।
ହୁଁ
ତାପରେ ପିଆଜ ଆଉ ଲଙ୍କା କାଟିକି ପକେଇଲି।
ହୁଁ ହୁଁ ତାପରେ
ତାପରେ ପିଆଜ ନା ତେଲରେ ପକେଇଲି। ତାପରେ ତାକୁ ଟିକେ ପିଆଜ ନାଲି ହେଇଗଲା। ତା ପୋଟଡ ଆଉ ଆଳୁ କାଟି ରଖିଦେଲି।
ହୁଁ
ତାପରେ ତାକୁ ପକେଇଲି ତାପରେ ଟିକେ କି ହଳଦୀ ଆଉ ଲୁଣ ହିସାବରେ ପକେଇଲି ତାପରେ ତାକୁ କଲି।
ଆଉ ଆଉ କଣ କଣ ସିକିଛି?
ଡାଲି ଶିଖିଛି ଭାତ ଶିଖିଛି।
ହୁଁ ଆଉ ସନ୍ଧ୍ୟାବେଳେ କଣ ଖାଇଥିଲୁ?
କିଛି ନୁହେଁ।
ଉଁ ହୁଁ ଦିନରେ କଣ ଖାଇଥିଲୁ?
ଭାତ ଡାଲି ସାଲାଡ଼ ପାମ୍ପଡ଼।
ହୁଁ ହଉ
ତୁ କଣ କରୁଛୁ?
ମୁଁ ବସିଛି।
ଘରେ ସମସ୍ତଙ୍କ ଦେହ ଭଲ।
ହଁ ନା ମମି ଦେହ ଟିକେ ବି ଭଲ ନାହିଁ। ଥଣ୍ଡା ପୁରା ପ୍ରବଳ ହେଇଯାଇଛି ମୁଣ୍ଡ ଫୁଣ୍ଡ କଣ ହଉଛି ତର? ମେଡିସିନ ମାନେ ଔଷଧ ଖାଇଛି କାଲି ରାତିରେ। ଏହା ମୁଁ ରୁଟି କରିବି ଏଇ ଆଉ ଟିକେ ପରେ ଆଉ
ହୁଁ ହୁଁ
ଆଉ
ଆଉ ତ ଦେହ ଭଲ ନା।
ହଁ ସେ ଭାଇ ଗୋଟେ କଲ କରିଛନ୍ତି ମତେ।
ମୁଁ ଜାଣିନି।
ଓହୋ ଆଉ କୁଆଡେ ଯାଇଥିଲୁ ବୁଲିବା ପାଇଁ
ଯାଇନି ତ ଏବେ ପର୍ଯ୍ୟନ୍ତ ଯାଇନି, ମାମୁଁ ଘରକୁ ଯିବାର ଅଛି।
ଓହୋ। ନୂଆ ଜାଗା କିଛି ଯାଇନୁ ବୁଲିବା ପାଇଁ
ନାଇଁ ଯାଇଥିଲି ସେଇ ସ୍ମାର୍ଟ ପାର୍କ ଯାଇଥିଲି।
ଓହୋ, ସେଠି କଣ କଣ ଥିଲା?
ହଁ ସବୁ ଛୋଟ ପିଲାଙ୍କର ଡୋଡି ସବୁ ଅଛି। ଏକସସାଇଜ ପାଇଁ ଅଛି, ଫୁଲ ଅଛି ଗୋଟେ ଫଡ ପାଇଁ ବସିବା ପାଇଁ ଗୋଟେ ଚିୟର ଫିୟର ଅଛି, ଭଲ ଜାଗା ଅଛି ଫଟୋ ଫଟୋ ଉଠ ଖେଳିବା ପାଇଁ
ଓ ହ
ଆଉ ରଜରେ ସ୍ପେଶାଲ ସବୁ କଣ ହେଇଥିଲା।
ହଁ ରଜରେ ପିଠା ହେଇଥିଲା, ପୋଡ ପିଠା ଆଉ ମୁଁ ଏବଷ ରଜ ବି ଭୁଲିଛି ମାନେ ମୁଁ ତିନି ରଜ ଯାଙ୍କ ପୁରା ବୁଲେଇଛି
କୁଆଡେ କୁଆଡେ ଯାଇଥିଲୁ?
ହୁଁ ହ ରଜ ଦିନ ଯାଇଥିଲି ଯୋଉ ମତବୈଖୁଣ୍ଡ ଯୋଉ ଆମର ଗୋଟେ ମନ୍ଦିର ଅଛି ଏଠି ଯାଇଥିଲି ତାପରେ ସେକେଣ୍ଡ ରଜ ଦିନ ଯାଇଥିଲି ଗଡ଼ ମଧୁପୁର ଯାଇଥିଲି। ଯଉ ଜଗନ୍ନାଥ ମନ୍ଦିର ଆଉ ରାଣୀ ମହଲ ଯାଇଥିଲି ଆଉ ଥାଡ ରଜ ଦିନ ଯାଇଥିଲି ମହାବିନାୟକ ଯାଇଥିଲି।
ମାମଁ ଘରକୁ ଯାଇନୁ କି?
ମାମୁଁ ଘରକୁ ଏ ବର୍ଷ ଯାଇନି। ମାମୁଁ ଘରକୁ ତା ପରଦିନ ଗଲି। ରଜ ପରଦିନ ମାମୁଁ ଘରକୁ ଗଲି, ତାପରେ ପଳିଆସିଥିଲି।
ଘରେ ସମସ୍ତଙ୍କ ଦେହ ହେଲ ନା?
ହଁ। ଆଉ
ଫୋର ଏଜାମ
ହଁ ସମସ୍ତଙ୍କର ଭଲ। ବାପାଙ୍କର ଟିକେ ଦେହ ଭଲ ନାହିଁ, ବାପା ଆସିଛନ୍ତି, ତାଙ୍କର ଯାଇକି ଆଜି ମେଡିକାଲରେ ରଖିକି ଆସିବେ ଆ କ୍ଷୀର ଟିକେ ପ୍ରୋବ୍ଲେମ ଅଛି, ସେ ଯାଇଥିଲେ ତ ଆଖି କଣ ହେଇଛି, ମୋତିଆବିନ୍ଦୁ ହେଇଯାଇଛି।
ହଉ ହୋ
ଗୋଟେ ଗୋଟେ ମାସ ର ଔଷଧ ଦେଇଛି, ଖାଇବା ପାଇଁ କହିଛି? ଖାଇଲେ ଯଦି ଭଲ ହେଲା ତ ଠିକ ଅଛି, ନହେଲେ ଅପରେସନ ହବ।
ଓହୋ। ଆଉ
ଆଉ ସବୁ ଭଲ।
ହୁଁ କଲେଜ ତ ଏଇ ଖୋଲିଲାଣି ଏବେ ଟିକେ ପରେ କଲେଜ ଖୋଲିଲା ୟା ପରେ ଫେର୍ ଆମର ଏକଜାମ। ପରୀକ୍ଷା ପଳେଇ ଆସିବ
ଚାରି ବର୍ଷର ଅଛି ନା?
ନାଇଁ ତିନି ବର୍ଷ ନା ଯିଏ ମାନେ ପିଜି କରନ୍ତି ତାଙ୍କର ସେଇଟା ଲଗେଇକି ଚାରି ବର୍ଷ ହେଇଯିବ ଆଉ ଯଦି ପିଜି ନ କରିବ ତାହେଲେ ତିନି ବର୍ଷ ଆଉ। ହୁଁ।
ଆଉ ସମସ୍ତଙ୍କର ସେଠି କଣ ସବୁ ଚାଲିଛି?
ହଁ ଭଲ। ସବୁ ଆଉ କଣ ଆଉ କଣ?
ଆଉ ସବୁ ଭଲ।
ତୋ ଦେହ ଭଲ ଅଛି?
ମୋ ଦେହ ଭଲ ଅଛି।
ଚାଲୁନୁ ଆମେ କୁଆଡେ ଗୋଟେ ଯିବା ବୁଲିବା ପାଇଁ।
କୁଆଡ଼େ ଯିବା?
ନୂଆ ଜାଗା କଣ ଅଛି?
ମୁଁ ଜାଣିନି। ମୁଁ କିଛି ଜାଣିନି ଡିଶାଇଡ ହେଇଗଲେ କୁଆଡେ ଗୋଟେ ଯିବା ଆଉ। ମୁଁ ଜାଣିନି ବଟ୍
ଭୋଜି କରିବା ହେଲା ଭୋଜି କରିବା କରିବା ଆଉ ଚିଲ୍ଲି ମସ୍ରୁମ ଆମେ ଚିଲ୍ଲି ମସୃ ଚିଲ୍ଲି କୋବି ଆଉ ଚିଲ୍ଲି ମସ୍ରୁମ୍। ଛତୁ ଚିଲି ଛତୁ କରିଆ। ଜାଣିଛୁ ଚିଲି ଛତୁ କେମିତି ହୁଏ?
ନା।
ହଉ ଶୁଣୁ, ଆଉ ଫାଷ୍ଟ ଆମେ ଛତୁ ଆଣିଆ ତାକୁ କାଟି ଦେଇକି ଯୋଉ ଟିକେ ଲୁଣ ହଳଦୀ ପକେଇକି ପାଣିରେ ତାକୁ ଟିକେ ସିଝେଇଦବା ଆ ଟିକେ ସିଝିଗଲା ପରେ ତାକୁ ଉଁ ମାନେ କାଢିଦବା ସେ ପାଣିରୁ କାଢିଦବା ସେଥିରେ କନଫ୍ଲାୱାର ପକେଇବା ଆଉ ଯଦି ଅ ମଇଦା ଥିବ ମାନେ ଅ ଯୋଉ ମଇଦା କହୁଛି ଯୋଉ ଇଏ ବେସନ ଥିବ ଯଦି ଆଉ ଟିକେ ଯୋଉ ଚାଉଳ ଚୁନା ଯଦି ଥିବ ତାହେଲେ ପକେଇଆ ତାଧେରେ ଆଉ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଆଉ ହୁଁ ଗରମ ଉଁ ଯୋଉ ଧଣିଆ ଗୁଣ୍ଡ ଜିରା ଗୁଣ୍ଡ, ଲୁଣ ଏମତି ପକେଇଆ ହଁ ଅଦା ରସୁଣ ପେଷ୍ଟ ପକେଇଆ ଆ ତାପରେ ଗୋଳେଇକି ତାକୁ ଛାଣିଦବା ତେଲରେ ତାପରେ ସେଇଟା ଛଣା ହେଇଯିବ ତାପରେ ଟିକେ ଅଳ୍ପ ପ ତେଲ ନେଇକି ତାଧେରେ ଜିରା ଫୁଟେଇବା ତା ସହିତ ଅ ଯୋଉ ପିଆଜ ପିଆଜ ଟିକେ ପକେଇଦବା ତାପରେ ଆମର ଯୋଉ କ୍ୟାପ୍ସିକମ୍ ରହୁଛି ସେଇଟା ପକେଇବା ଆଉ ଯଦି ବନ୍ଧାକୋବିକୁ ଅଳ୍ପ ଟିକେ କାଟିକି ଯଦି ଲମ୍ବା ଲମ୍ବା କାଟିକି ଯଦି ପକେଇ ପାରିବା ପକେଇ ପାରିବା, ନହେଲେ ଚଳିବ ଆଉ ସେଟା ଟିକେ ଭାଜି ହେଇଗଲା ପରେ, ଯୋଉ ଆମେ କଣ ତ ଭାଜି ହେଇଗଲା ପରେ ସେଥିରେ ପକେଇଦବା ଟିକେ ଚାମୁଚିଏ ସୋୟା ସସ୍, ଚାମୁଚିଏ ଚିଲ୍ଲୀ ସସ୍, ଚାମୁଚିଏ ଟମାଟୋ ସସ୍ ଆଉ ଯଦି ଭିନେଗାର ଥିବ ତାହେଲେ ପକେଇବ, ନହେଲେ ପକେଇଆନି ତାପରେ ଟିକେ ଆଉ ଚାମୁଚେ କର୍ଣଫ୍ଲାୱାରକୁ ପାଣିରେ ଗୋଳେଇକି ଢାଲିଦବା, ସେ ଟିକେ ଭଲସେ ଟି ଗଲା ପରେ, ଯୋଉ ଛତୁକୁ ଛାଣିକି ରଖିଥିବ ସେ ଯୋଉ ତାକୁ ପକେଇଦବା, ଟିକେ ପାଞ୍ଚ ମିଣ୍ଟି ପରେ ହେଇଗଲା ଆମର ଚିଲ୍ଲୀ ଛତୁ।
ହୁଁ-ଉଁ।
ହୁଁ। ହଉ।
ଆମ ଘରେ ଜଣେ ପାଗଳ ଅଛନ୍ତି।
ହଁ, କିଏ ସେ? ମାନେ କଅ? ତାଙ୍କର କଅ ହେଇଥିଲା? ସେ ପାଗଳ ହେଇଗଲେ?
ସିଏ କଣ ହେଇଥିଲା, ମୁଁ ଜାଣିନି ଭଲସେ।
ଓହୋ, କଅ ବୋଧେ ହେଇଛି ତାଙ୍କୁ ଆଉ, ସେଥିପାଇଁ ଏମିତି ହେଇଯାଇଚନ୍ତି ଆଉ।
ହଁ-ଅଁ। ସେ ଟିକେ ମାନେ ଝିଅ ମ୍ୟାଟରେ ଯାଇକି, ପାଗଳା ହେଇଯାଇଛନ୍ତି।
ଓ ହୋ ଏମ
ସେ ଦି ଆଃ ହଁ ତାଙ୍କର ଦିଟା ପୁଅ ଅଛନ୍ତି, ପରେ ବି ଜଣେ ଆଉ ଗୋଟେ ହବ, ତା ସେ ପାଗଳା ହେଇ ଯାଇଛନ୍ତି। ସେ ପାଗଳ ମେଡ଼ିସିନ ଖାଉ ନାହାନ୍ତି।
ଏମିତି କଅ କରିଆ କଥା?
ସେ ଆଉ ଜଣଙ୍କ ଝିଅରେ ମ୍ୟାଟର ରେ ଅଛନ୍ତି, ତ ସେ ତା ସେ ଝିଅକୁ ଭଲ ପାଉଛନ୍ତି, ସେ କୋହୁଛନ୍ତି ମୁଁ ତାଙ୍କୁ ହିଁ ହେମି, ସେ ଯଦି ନ ମ୍ୟାରେଜ୍ କଲାନି ତ ମତେ ଆଉ ଆ ମୁଁ ମରିଯିମି, ସେ ସବୁ କୋହୁଚନ୍ତି।
ହଁ ସେଗୁରା କଅ ଭଲ କଥା? ତାହେଲେ ତାହେଲେ ବାହା ହେଇକି ଦିଇଟା ଛୁଆ କଅ ପାଇଁ କରୁଥିଲେ?
ତ ସେଇଟା ସେ ବୁଝୁନାହାନ୍ତି, ଦିଇଟା ଛୁଆ କରିଛନ୍ତି ଫେରେ ଆଉ ଆଉ ଗୋଟେ ଛୁଆ ହବ। ତାଙ୍କର। ତାଙ୍କ ସ୍ତ୍ରୀର ଏଟା ସାତ କି ଆଠ ମାସ ହେଲାଣି।
ନାଁ ଏଇଟା ଭଲ କଥା ନୁହେଁ।
ହୁଁ-ଉଁ।
ତାଙ୍କୁ ବୁଝୋଉନାଆନ୍ତି ଘର ଲୋକ?
ଘର ଲୋକ ବୁଝୋଉଛନ୍ତି, ବଟ୍ ସେ କିଛି ବୁଝୁନାଆନ୍ତି। କିନ୍ତୁ ସେ ବୁଝିଆକୁ ରାଜି ହୋଉନାଆନ୍ତି ତ ଆଉ। ଘରେ ବୁଝୋଉଛନ୍ତି।
ଓହୋଃ। ଆଉ ସଇଲାଣି ରୁଟି?
ହଁ।
। କଣ ଖାଇକି ଖାଇବୁ ଆଜି ରୁଟି ଆଉ ପୋଟଳ ଭଜା?
ହୁଁ।
ମତେ ଏବେ ଡାକୁନୁ।
ହଁ ଏବେ ଡାକିଲେ କଣ ଆସିପାରିବୁ।
ହଁ।
କାଲି ସକାଳେ ନହଲି ପଳେଇ ଆସିବୁ।
ହଁ।
ଯାଜପୁର ଟାଉନ୍ ରେ